ହ୍ୟାଲୋ। ହାଲୋ।
ହାଲୋ।
ହ୍ୟାଲୋ।
ହୁଁ ହାଲୋ।
ଅ କଣ କରିଥିଲି?
କାଇଁ ଏଇ ବସିଥିଲୁ ଆଉ କୁହନ୍ତୁ।
ଆ ବସିଥିଲେ।
ହଁ।
ଆଉ ତା ଆପଣ କଣ କରୁଚ କଣ କରୁ ଉଁ
ଆପଣ କଣ କରୁଚନ୍ତି?
ମୁଁ ଏଇଠି ଶୋଇଚି ଫୋନ୍ କରିଥିଲି କଥା ହେବା ପାଇଁ
ଓ ହୋ ଆ କ
ଆଉ କଉ ତମ ଗାଁରେ କି ଚାଷ ହଉଛି ଟିକେ କହିବେ।
ଆମର ତ ଏବେ ଗୋଟେ ଛତୁ ଚାଷ ବିଷୟରେ ପ୍ଲାନିଂ ଅଛି।
ହୁଁ।
କରାହବ ଏବେ ବର୍ଷା ଦିନ ଟିକେ ଛତୁ ଚାଷ ଆଉ। ଆମର ସେଇ ବାଡିରେ ଜାଗା ଅଛି ସେଠି ରତ ଚାଷ କରିବୁ ଆଉ।
ଆ
ଆଉ କେମିତି କଣ ଟିକେ ଆଇଡିଆ ଦଉନାହାନ୍ତି।
ଛତି ଚାଷରେ
ଆଜ୍ଞା।
ଓ ଛତୁ ଚାଷ ତା ପାଇଁ ତ ଫାଷ୍ଟ ଆଗ ଗୋଟେ ନିବୁଜ ଜାଗା ଦରକାର ତାକୁ ମାନେ ଯେମିତି କିଛି ସୂର୍ଯ୍ୟଙ୍କର ପୁରା ଆବାଦ ଆସୁନଥିବ କିନ୍ତୁ ଲାଇଟ୍ ପଢୁଥିବ କିନ୍ତୁ ଆବାଦ ଆସୁନଥିବ ସ ଯେ ପଢ଼ୁନଥିବେ ଡାଇରେକ୍ଟ ସେଇଠି କିରଣଟା ପନ ଏଇ ଟାଇପ୍ର ନୁଜ୍ ଜାଗା ଦରକାର ତାକୁ ଟିକେ ଯେତିକି ମାନେ ିବୁଜ୍ ଜାଗା ହେବ ସେଥିରେ ଭଲ ଛତୁ ଚାଷ ହୁଏ।
ହଁ। ଆଉ କଣ କେମିତି ତାର ବିହନ ଅଣାହବ ଜାଗା ଆମର ଅଛି ତିନି ଚାରି ଡିଶମିଟ ସେଦ କରିବା ପାଇଁ ବାଡିରେ
ଆଉ ସେଠ ବିହନ
ଆଉ ତ ହେଣେ ଏକେରେ ଏକେରେ ଅଛି ଯେ ସେଟା ସବୁ ପନିରିବା। ଚାଷ ହଉଛି ଆଉ। ବାଡିରେ ଯୋଉ ତିନି ଚାରି ଦିଶ ମିଳଛି। ସେଠି ଛତୁ ଚା କେମତି କଣ ତାର ଦରକାର ଆଣିବା ପାଇଁ ମ
ମଞ୍ଜି ଦୋକାନରେ ମିଳୁଛି। ଆମେ କିଣିକି ଆଣିବା ତାଙ୍କର ବିହନ ରଖିଛନ୍ତି ସବୁ ବୋଟଲ ମାନଙ୍କରେ ବିହନର ସେଇଠୁ ଆମେ କିଣିକି ଆଣିକି ମଞ୍ଜି ପକାଯାଏ। ମାନେ ଅଙ୍କୁଟା ଯେଉଁନ ଅଡ଼ା କନ୍ତି ସେଇଟଉ ମାନେ ଭେଦେଇ ଦେଇଥିବ ଆଗ ଦିନକ ଆଗରୁ ଭେଦା ହେବ ସେ ନଡ଼ାକୁ ଭେଦା ହବ ପୁରା ଭେଦା ହେଇକି ବେଶୀ ପାଣି ଭିତରେ ହିଁ ରହିବ। ତା ପରଦିନ ସେ ତାକୁ କୁ ବାହାର କରିକି ପୁଣି ଗୋଟେ ଦିନ ଛାଡ଼ିବ। ପାଣି ଖସିବା ପାଇଁ ତା ଦେହରୁ ପାଣି ଯେମିତି ନ ବହୁତ ଯୁଆ ସେ ଗୋଟେ ଦିନ ଦୁଇ ଦିନ ଗଲା ସେ ପାଣି ଗୋଟେ ଦିନ ଖସିବ ଗୋଟେ ଦିନ ପାଣିରେ ବୁଡ଼ା ହେବ ତାପରେ ତାକୁ ସେ ପାଣି ଯେ ଯେତେବେଳେ ଛାଡ଼ି ସାରିବୁ ଆମ ଭାଡ଼ି ତିଆରି କରନ୍ତି।
ହଁ।
ରେ ମାଟି ଉପରୁ ଛଡ଼ା ହେଇକି ଭାଡ଼ି ତିଆରି ହୁଏ।
ହୁଁ।
ସେଇ ଭାଡ଼ି ଉପରେ ସେଇ ନଡ଼ା ଯୋଟା ଇଏ ହେଇଥିବ ତାକୁ ଖୋଲିକି ସାଇଜରେ ମାନେ ମାନେ କ୍ରସ୍ ଟାଇପ୍ରେ କଲା ପରିକା ତାକୁ
ଆଉ ବୋତଲ ଫୋତଲ କଣ ଦିଆଯଏ ନା କଣ
କିଛି ଦିଆଯାଇନି ବୋତଲରେ ଯେଉଁ ଛତୁଟା ଆଣିଥିବେ ବିହନଟା ସେ ସେଇ ବିହନଟାକୁ ବାହାର କରିଦେଇକି ଆମର ଯେଉଁ ଅଛି ବେସନ ବେସନ ଗୋଳେଇ ଦେଇକି ତା ବେସନ ଗୋଳା ହେବ ସେଇ ଛତ ତୁ ମଞ୍ଜି ଭିତରେ ମଞ୍ଜି ଭିତରେ ଗୋଳେଇକି ତାକୁ ରଖିଦେଇକି କି ସେଇ ଯେଉଁ ଭ ଭା ଭାଡା ବାଢ଼ି ତିଆରି କରିବେନି ନା ତା ଉପରେ କୁଟା ଦେଇକି ଯେତେଟା ମାନେ ଚାହିଁବା ଆମେ ଯେତେଟା ଥାକ କରିବା ପାଇଁ ଯେତେଟା ଇଏ ହ ସେଇ ଅନୁସାରେ ପକେଇବା ମାନେ ଆଗ ଫାଷ୍ଟ ଗୋଟେ ଦେଇଦେଲେ ବିଛେଇକି କୁଟା ଦେଇଦେଲେ ବିଛେଇକି ତା ଉପରେ ପକାଇଦବା ସେଇ ଛତୁ ମଞ୍ଜିିକି ପକାଇଦବା ତାପରେ ପୁଣି ତା ଉପରେ ଗୋଟେ ମୂଳରେ କୁଟାଦବା। ଗୋଟେ ଦେଇ ସାରିଲା ପରେ ପୁଣି ତା ଉପରେ ପକା ପକେଇ ବା ଛ ତୁ ମଞ୍ଜିକି ପୁଣି ଆଉ ଗୋଟେ ଦବା ଯେତେଟା ଚାହିଁବା ତିନିଟା ହଉ କି ଚାରିଟା ଟା ହେଉ କି ପାଞ୍ଚଟା ହେଉ। ସେମିତି କରିବା ଆମେ ପାଞ୍ଚ ତୁମେ ଯେତେଟା କରିପାରିବେ ଆ କରିପାରିବେ ସେଇ ଅନୁସାରେ ଦେବା। ଦେଲା ପରେ ତାକୁ ପୁଣି ଗୋଟେ ହ୍ୱାଇଟ କଲରର ଯେ ମେ ଧଳା କଲର୍ର ଜରି ଯେମିତ ତା ଭିତରେ ପବନ ବାଜି ଜୁ ନଥିବ। ଏମିତି ପବନ। ତା ଭିତରକୁ ଯାଇପାରିବନି। ସେଇ ଟାଇପର ଗୋଟେ ଜରି ଗୁଡ଼େଇଦବା। ଉପରକୁ ଜରି। ଜରି ଗୁଡ଼ାଇ ଦେଇକି ତାକୁ ପୁରା ଛାଡ଼ିଦେବା ମିନିମମ୍ ଛାଡ଼ିବା ତାକୁ ଦଶ ଦିନ କି ପନ୍ଦର ଦିନ ଖଣ୍ଡେ ଛାଡ଼ିଦେବା ସେମିତି।
ତାପର୍ଷ କଡା ହବ।
ସିଏ ତା ଭିତରେ ଭିତରେ ମାନେ ମାନେ କିମ୍ପି ମାରିକି ଦ୍ଵାରା ଗରମ ଉଠେଇକି ସେ ଛତୁ ହୁଏ ଗରମ ଯେତେ ଟେମ୍ପ୍ରେରେଚର ଅଧିକ ଥିବ ସେତିକିରେ ଛତୁ ହେବ। ସେ ଗରମ ଉଠେଇକି ଛତୁ ହବ ଯେ ଯେ ସେତେବେଳେ ଖୋଲିବା ଖୋଲିକି ପୁରା ସମ୍ପୁ ସବୁବେଳେ ଦେଖିବାନି ତାକୁ ଚାରି ପାଞ୍ଚ ଦିନ ହେମିତି ଛାଡିଦବା ତାପରେ ଦେଖିବା କି ହେଲା କି ନା ହେଲା। ତାପରେ ପୁଣି ଘୋଡ଼େଇ ଦେବା ସିଏ ଏମିତିରେ ମିନିୟମ ଲାଗିଯିବ ଆମକୁ ଦଶ ବାର ଦିନ ଲାଗିଯିବ ଛତୁ ହେବା ପାଇଁ। ତାକୁ ଛାଡ଼ିବା ଭିତରେ।
ଦଶରୁ ବାର ଦିନ ଲାଗିବ।
ହୁଁ ଦ ବାର ଦିନ ପାଖାପାଖି ଲାଗିଯିବ ଛ ଛତୁ କଢ଼ ଆସିବା ପାଇଁ।
ଉଁ ହୁଁ।
ଆଉ। ଆଉ ତ ଯୋଉ ସ ଆଉ କୋଉ ଚାଷ ହୁଏ?
ଆମର ଯେତିକି ଜାଗା ଅଛି ଛତୁ ବିଜନେସ ଚାହିଁବୁ ବି କରିହେବ।
ସେ ଛତୁ ଚାଷଟା କରିବା ନିହାତି ଦରକାର। ହଁ ବିଜିନେସ ତ କରିବା ନିହାତି ଦରକାର ଛତୁ ଚାଷ ଯେତେବେଳେ କରୁଛନ୍ତି।
ହୁଁ।
ତୁ ଚାଷରେ ଲାଭ ଅଛି ବି।
ହଁ।
ଆ ଆଉ କଣ ଚାଷ ହୁଏ ସବୁ?
ଆମର ଆଡେ ସବୁ ଆମର ହୁଏ ଆମର ମେନ ହେଲା ଧାନ, ବାଦାମ ହରଡ଼, ମୁଗ, ବିରି। ଆମର ସବୁ ପୁରା ଚାଷ
ସବୁ ଚାଷ ହୁଏ ହଁ।
ପୁରା ସବୁ ପ୍ରକାରର ଚାଷ ହୁଏ।
ଏବେ ଏବେ କଣ ଚାଷ ମାନେ ଏଇ ସିଜିନଟାରେ କଣ ଧାନ ଚାଷ ତ ଏଇନେକା ଅ
ଧାନ ତ ଏବେ ସବୁ ତଳି ପଡ଼ି ଗଲାଣି ଆମର ତଳି ପଡ଼ି ଗଲାଣି ଆ ପରେ ସବୁ ରୁଆ ପୋତା ହବ ଆଉ। ଜୁଲାଇ ମାସ ଏଇ ଜୁନ ଲାଷ୍ଟ ଜୁଲାଇ ପାଞ୍ଚରେ ତଳେ ହେଇଯିବ ଆଉ
ହୁଁ।
ଧୁଆ ପୋତା ସବୁ ହେଇଯିବ।
ତାପରେ ଧାନ ସହିତ ବି ଆଉ କିଛି ଚାଷ ଥିବ କରିବା ପାଇଁ?
କଣ କହିଲେ?
ମୁଁ କହିଲି ଧାନ ସହିତ ବି ଆଉ କିଛି ଚାଷ ଥିବ ତମର
ହଁ ଏବେ ପୁଣି ବର୍ଷା ଦିନଆ ବାଦାମ ଲଗା ହବ।
ହୁଁ।
ବର୍ଷା ଦିନଆ ବା ଦାମ ଲଗା ହବ।
ହୁଁ। ବାଦାମ ଚାଷ ବି ସମସ୍ତେ କରନ୍ତି ସେ
କଣ କହିଲେ?
ବାଦାମ ଚାଷ ବି ସମସ୍ତେ ସେଇଠି କରନ୍ତି?
ହଁ ବାଦାମ ଆମର ଦିଟା ସିଜନ ରହ ଗୋଟେ ଏ ଖରା ଦିନରେ ଆଉ ଗୋଟେ ଏଇ ବର୍ଷା ଦିନରେ।
ଓ ହ ମାନେ ଖରା ଦିନଆ ବାଦାମ ହୁଏ ବର୍ଷା ଦିନଆ ବି ବାଦାମ ହୁଏ।
ବାଦାମ ତା ତାପରେ ଏବେ ତ ଧାନ ଟାଇ ସବୁ ଧାନ କାମ ଲାଗି
ଧାନ ଚାଷ ସ ବୁ ବିଲମାନଙ୍କର ହେଇଯାଇଥିବ।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
ହୁଁ।
ଧାନ ପରେ ପରେ ଫୁଣି ମୁଗ ବିରି
ମୁଗ ବିରି ଚାଷ ସବୁ ତାପରେ ପରେ ପରେ ଧାନ ଯେତେବେଳେ ଅମଳ ହେଇସାରିବ ମୁଗ ବିରି ର
କଣ କହିଲେ?
କହିଲେ ଧାନ ଯେତେବେଳେ ଅମଳ ହେଇସାରିବ ଘରକୁ ଆଣି ସାରିବେ ତାପରେ ମୁଗ ବିରି ହୁଁ ହୁଁ।
ମାନେ ବାର ମାସି ଏଇ ଚାଷ
ହୁଁ। ଚାଷ ତ ଭଲ କଥା
ବାର ମାସ ଫସଲ ଆମର ଆମର ନାଇଣ୍ଟି ପରସେଣ୍ଟ ଲୋକ ଡିପେଣ୍ଡ କରନ୍ତି ଚାଷ ଉପରେ ହ ତ ପ୍ରତିଶତ ଲୋକ ଚାଶରେ ହିଁ
ଚାଷଟା ଚାଷୀ ହିଁ ଭଲ ନା ଆଉ ଚାଷ କରିବେ ନିଜ ପାଇଁ ରଖିକି ପୁଣି ମାନେ ଆଉ ବି କିଛି
ଚାଷ ର ସବୁ ଆମେ ଚଳୁ ହଁ।
ହୁଁ ଏକ୍ସଟ୍ରା କିଛି ସେଥିରୁ ପାଉଥିବେ ନା।
ନବେ ଆମ ତ ପ୍ରଧାନ ହେଲା ଚାଷ ଆ ଚାକିରୀ ବାକିରି ଏତେ ନାହିଁ ସବୁ ଚାଷରେ ସବୁ ନିର୍ଭରଶୀଳ
ତାପରେ ଏବେ ପୁଣି ଟ୍ରାଏ କରୁଛନ୍ତି ଛତୁ ଯା ସମୟ
ହଁ ଛତୁଦଶଟା ପୁଣି ଏବେ ହବ ହେଟ ତ ବାଡ଼ିରେ ହବ ଆଉ।
ହୁଁ ସେଟା ତ ଘର ପାଖରେ ହେଇପାରିବ।
ହୁଁ। ଆଜ୍ଞା।
ଆଉ କଣ
ଆଉ ଆପଣ ଖାଇ ସାରିଲେଣି?
ନା ରୋଷେଇ ସୋଇଲାାଣି। ଭାଇନି ସମସ୍ତେ ଖାଇ କେହି ଖାଇନାହାନ୍ତି ନା ମୁଁ ଖାଇନି ମେ ଖାଇସାରିଲେ ଖାଇବାକୁ
ହଣ ଛତୁ ଦ ସେ ବିଷୟରେ ତେ ଭଲ ଭଲ କଥା କହିଲେ ଧନ୍ୟବାଦ ଆଉ।
ଆପଣ କଣ ଯାହା ବଲେ ଛତୁ ଚାଷ କର ଥିବେ ଆପଣ ବି କିଛି ଆଇଡ଼ିଆ ରଖିଥିବେ ନା।
ଁ ଆଇଡିଆ ଅଛି ମୋର ତ ଆପଣ ଯଉ ଭଲ ଭଲ କଥା ହେ କହିଲେ। କିଛିଟା ମିଳିଲା ସେଇଠୁ ଆଇଡିଆ ଆଉ।
ଆଉ ଆପଣ ଖାଇନାହାନ୍ତି। ନା
ନାଇଁ ଖା ଖିଆ ହେଇନି ଖିଆ ହବ।
ହଁ ହ ହଉ ଆପଣ ଯାଆନ୍ତୁ ଏବେ କଣ କାମ ଥିବ ଯଦି
ହଉ ପରେ କଥା ହେବା ଆଉ